ଜୟ ଜଗନ୍ନାଥ ବନ୍ଧୁ।
ହଁ ହଁ ଆପଣଙ୍କୁ ମ ଶବ୍ଦ ଶୁଣା ଯାଉଛି ଠିକ ଭାବ
ହଁ ଟିକେ ଟିକେ କଟି ଯାଉଛି ଆଉ ମୋ ଭଏସ ଆପଣଂକୁ ଶୁଣା ଯାଉଛି ତ?
ହଁ ଆପଣଙ୍କ ତ ଶୁଣାାଯାଉଛି ମୋର ଟିକିଏ ନେଟୱାର୍କ ଅସୁବିଧା ଥିବ ଏବେ ତ ଶୁଣା ଯାଉଥିବ ଠିକ୍।
ଆଜ୍ଞା ଆଜ୍ଞା ଏବେ ଠିକ ଅଛି ଚଳିବ କିଛି ଅସୁବିଧା ନାହିଁ ଆଉ କଣ କରୁଥିଲେ?
ମୁଁ ତ ଏଇ ବର୍ତ୍ତମାନ ଟିକେ ବିଶ୍ରାମ କରୁଥିଲି କାମ ସବୁ ସାରିକି ଆପଣ କୁହନ୍ତୁ।
ହଁ ମୁଁ ବି ସେଇ ଏବେ ବି ଖାଇକି ଟିକେ ବିଶ୍ରାମ ନଉଥିଲି ଆଉ।
ହଉ ହଉ କିଛି କଥା ନାହିଁ କିଛି କଥା ନାହିଁ ଆପଣ ଆରାମସେ ବିଶ୍ରାମ ଆପଣଙ୍କୁ ନିଅନ୍ତୁ ସେଥିରେ କଣ ଅଛି ଆଉ କଣ ଆପଣଙ୍କ ସାନ ଭାଇ କଣ ସବୁ ପାଠ ପଢୁଛନ୍ତି?
ହଁ ସାନ ଭାଇ ତ ଏବେ ସ୍କୁଲ ବିଦ୍ୟାଳୟରେ ଅଛନ୍ତି ପଢାପଢି କରୁଛନ୍ତି। ଏବେ ତ ତାଙ୍କର ଏଇ ବର୍ଷ ଷଷ୍ଠ ଶ୍ରେଣୀ ହେଲା ତ ତାଙ୍କୁ ଏବେଠୁ ଜଗିବାକୁ ପଡୁଛି ଆଉ
ଆପଣ ସେ ବିଦ୍ୟାଳୟକୁ ଯାଉଥିଲେ ସେଇ ବିଦ୍ୟାଳୟରେ ବୋଧ ହୋଇ ସେ ପଢୁଛନ୍ତି
ଆଜ୍ଞା ଆଜ୍ଞା ମୁଁ ଯୋଉଠି ଛୋଟ ବଳେ ପଢୁଥିଲି ସେ ସେଇଠି ହିଁ ପଢୁଛନ୍ତି
ହଁ ନିଶ୍ଚିନ୍ତ ମୁଁ ମଧ୍ୟ ସେ ବିଦ୍ୟାଳୟକୁ ଦେଖିଛି ସେ ବିଦ୍ୟାଳୟରେ ସବୁ କିିଛି ଠିକ୍ ଅଛି ଆଉ ଖାଲି ଟିକେ ପଡ଼ିଆଟି ଛୋଟ ରହିଯାଉଛି ଯେବେ ମୁଁ ଖେଳ ସମୟରେ ଯାଏ ଦେଖେ
ଆଜ୍ଞା ଆଜ୍ଞା ଆପ ଟିକେ ଟିକେ ଆପଣଙ୍କର କଥାଟି କଟୁଛି ଟିକେ ଆଉ ଟିକେ ଆଉ ଟିକେ ଯ ଖୋଲା ସ୍ଥାନକୁ ଆସନ୍ତୁ ଭଲ ହବ ଝରକା ପାଖ ଟିକ ଥାଆନ୍ତୁ
ଆଉ କଣ ଟା ବା କରିପାରିବା ଆଉ ଏଇ କାମ ତ ଚାଲିବାକୁ ପଡିବ କହୁଥିଲି କି ସେ ପଡ଼ିଆ ଟିକେ ଛୋଟ ଥିଲା ଏବେ ସେ ପଡିଆ ବୃଦ୍ଧି କଲେଣି ନା ସେମିତି ଅଛି
ପଡିଆ ତ ସେମିତି ହିଁ ଥିଲା ଏବେ ତ ମୁଁ ଯାଇଥିଲି ତାଙ୍କର ବାର୍ଷିକ ଉତ୍ସବକୁ ତ ବାର୍ଷିକ ଉତ୍ସବରେ ଦେଖିଲି କି ତାଙ୍କ ଅଧା ପଡିଆରେ ହିଁ ଆଉ ଗୋଟେ ଉଁ ଗୋଟେ ଘରଟି ନିର୍ମାଣ କରିସାରିଲେଣି ତ ସେ ପଡ଼ିଆଟି ଆହୁରି ଛୋଟ ହେଇଗଲାଣି
ମାନେ ଆଉ ସେଠି ଖେଳ ପଡିଆ ବି ନାହିଁ ପିଲାମାନେ ଖେଳୁଛନ୍ତି ନା ଖାଲି ଗପୁଥିବେ ବୋଧ ହଏ
ଖେଳୁନାହାନ୍ତି ବୋଧେ ଖାଲି ପଢିକି ଗପିକି ଆସୁଛନ୍ତି ଆଉ
ମତେ ବି ସେୟଆ ଲାଗୁଛି କିନ୍ତୁ ଖେଳିବା ତ ନିହାତି ଜରୁରୀ ନ ଖେଳିଲେ ମନ ବି ଶାନ୍ତି ହେବ ନିହାତି ସେଠି ଶ୍ରେଣୀ ଗୃହରେ ଯେତିକି ସବୁ ଗାଳି ଶୁଣୁଥିବେ ପାଠ ଶାଠ ନ ପଢ଼ୁଥିଲେ ତ ସେସବୁ ଚିନ୍ତା ଦୂର କରିବା ପାଇଁ ଖେଳପଡ଼ିଆ ଟି ନିହାତି ଜରୁରୀ
କିନ୍ତୁ କେଜାଣି ମୁଁ ତ ଭାଇ ସହିତ ଏତେ କଥାରେ ଫ ଆଲୋଚନା କରିନି ତାକୁ ଆଜି ଆସିଲେ ପଚାରିବି କି ତମ ସ୍କୁଲରେ ଖେଳ ହଉଛି କି ନା ନାଇଁ ଶାରୀରିକ ଅଭ୍ୟାସ ଗୁଡିକ ହଉଛି କି ନା ନହିଁ
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଯେତେବେଳେ ଦେଖିଲି ସେଇଟାରେ ଖେଳ ହେଉଥିଲା କିନ୍ତୁ ବର୍ତ୍ତମାନ ତ ଆଉ ସେଠାରେ ହେଉନାହିଁ କାରଣ ମୁଁ ଆଉ ଦେଖିନି କେତେ ବର୍ଷ ହବ ପାଖାପାଖି ଦୁଇରୁ ତିନି ବର୍ଷ ହବ ମୁଁ ଦେଖି ନାହିଁ ଆଉ ଆପଣଙ୍କ ବାସିଛୁ ଉତ୍ସବ ଆଉ ବାର୍ଷିକ ଖେଳ ତ ସେଇଠାରେ ହୁଏ ବାର୍ଷିକ ଖେଳ ପାଇଁ ବଡ ଜାଗା ଦରକାର ମତେ ଲାଗେ ସେ ଅନ୍ୟ କଣ ଜାଗା। ବିଷୟରେ ଯିବା ବିଷୟରେ ବୋଧେ ଭାବିଛନ୍ତି।
ଆଜ୍ଞା ଆଜ୍ଞା ନିଶ୍ଚୟ ଯ ଛୋଟିଆ ପା। ପଡିଆଟି ତ ସେଠି ଆଉ ଖେଳିବାଟ ତ ଅସୁବିଧା ହେବ ତ ସେମାନେ କିଛି ଅଲଗା ଜାଗା। ଯାଉଥିଲେ।
ହଁ ହଁ ହୋଇଥିବ ଆପଣ ତ ତା ବିଷରେ ଯେତେବେଳେ ବାର୍ଷିକ ଖେଳ ସମୟ ଆସିବ ଆପଣ ଆପ। ଆପଣଙ୍କ ଭାଇଙ୍କ ସହିତ କଥା ହେଇଯିବେ।
ଆଜ୍ଞା ଆଜ୍ଞା ନିଶ୍ଚୟ।
ଆଉ ସେ ଛୋଟ ଘରେ ସେମାନେ କଣ ତିଆରି କରୁଛନ୍ତି। ହ,
କଟ ଘର କହିଲେ।
ଆପଣ ଯେଉଁ କହିଲେ ସେ ପଡ଼ିଆରେ ଏକ ନୂତନ ଛୋଟ ଘରଟେ ତିଆରି ହେଉଛି, ସେ ଘର ଭିତରେ ମାନେ କଣ ଜିନିଷ ସବୁ ରଖାହବ।
ଛୋଟ ଘର ତ ନୁହଁ କିଛି ଆଉ ଆଉ କାହାର ଗୋଟେ ଘର ସେ କିନ୍ତୁ ବହୁତ ବଡ ଘର। ବୋଧେ ଆମର ତିନିରୁ। ଚାରି ମହ ହେଲା ପରି ଘରଟି ହବ ସେଇ ଘରଟି ନିର୍ମାଣ ଚାଲିଥିଲା।
ହଁ ହଁ ଆପଣ ବୋଧୀ ଆପଣ କହୁ। ଅଭ୍ୟାସ ଟିକେ ବଦଳାଇବେନି ମୁଁ କୋହୁଚି ଆପଣ ମଝିରେ କହି ଦେଉଚନ୍ତି ଯେ।
ଆଜ୍ଞା ଆଜ୍ଞା କ୍ଷମା କରିବେ କିଛି ତ୍ରୁଟି ରହିଯାଉଚି କ୍ଷମା କରି
ସେଇଥିପାଇଁ ଯଦି କିଛି ଭୁଲ ଭାଲ ହୁଏଯେ କଣ କରିପାରିବ ‌ଓ ଛାଡନ୍ତୁ ସେ ଘରଟି ତ ଖୁବ ବଡ ମତେ ଲାଗୁଚି ଆପଣଙ୍କ କଥାରୁ ତ ସେମାନେ ଦେଖିବେ କଣ କରିବେ ସେ ପାଖରା ଆଉ ଯୋଉ ଜାଗା ଟି ପଡୁଥିଲା ମତେ ଲାଗୁ ସେଇ ଜାଗ ରେ ତିଆରି ହୋ
ଆଜ୍ଞା ଆଜ୍ଞା ହେଇ ଥିବ ହେଇଥିବ ଯୋଉ ଜାଗାରେ ସବୁ ଗଛ ଘାସ ଗୁଡ଼ିକ ଉଠିଥିଲା ବୋ ସେଇ ଜାଗାଟିକୁ ସଫାସୁତୁରା କରି। ତାରି ଉପରେ ଘରଟି ନିର୍ମାଣ କରୁଚନ୍ତି ବୋଧେ ଆଉ।
ହଁ ହଁ ଠିକ୍ କଥା ଠିକ୍ କଥା ସେଇଟାରେ ହିଁ ହେଉଥିବ ହୋଉ ଦେଖିବେ ଆପଣ କେବେ ନହେଲେ ପଚାରିବେ କଣ ହୋଉଚି ବର୍ଷା ଦିନ ତ ସେମାନେ କଣ ଖାଇପାରୁଥିବେ ସେମାନେ ଖାଲି ଗପୁଥିବେ। ତଥାପି ଆପଣ ପଚାରିବେ ଦିନେ ଦେଖିକି।
ଆଜ୍ଞା ଆଜ୍ଞା ନିଶ୍ଚୟ ଆଉ ଆପଣଙ୍କର ଆଉ ବିଲ କାମ ଏବେ କଣ ସରିଲା ନା ବାକି ଅଛି।
ବାକି କୋଉଠି ଅଛି। ମୁଁ ଆପଣଙ୍କୁ ଫଟୋ ଚିତ୍ରଟି ଆଉ ଏକ ଭିଡିଓଟି ପଠେଇବି ଯାହା ଫଳରେ ଆପଣ ଦେଖି ଦେବେ ଆଉ ମୁଁ କହୁଥିଲି କି ଆପଣଙ୍କୁ ଆ କୋହୁଥିଲେ ତ ଫଟୋ ଚିତ୍ର ଦେଖିବେ ବୋଲି ଆପଣ ପରବର୍ତ୍ତୀ କଥା ହେଲା ସମୟରେ ଆପଣଙ୍କୁ ମୁଁ ଭିଡ଼ିଓ କଲ୍ଟି କରିଦେବି ଆପଣ ଦେଖିଦେବେ।
ଆଜ୍ଞା ଆଜ୍ଞା ନିଶ୍ଚୟ ଭେ ଭଲ ପାଇଁ ମୁଁ ବି ଟିକେ ଦେଖିକି ବୋହୁତ ଶାନ୍ତି ଅନୁଭବ କରିବି।
ହଁ ହଁ ଠିକ ଅଛି ଠିକ ଅଛି।
ଆଉ ବର୍ଷା ଦିନ ଯୋଗୁ କୁଆଡେ ଗୋଟେ ହଁ ମୁଁ କହୁଥିଲି କି ବର୍ଷା ଦିନ ଯୋଗୁ କୁଆଡେ ଗୋଟେ କୁଆଡେ ଯାଇ ହୋଉନି ଭାରି ବିରକ୍ତ ଲାଗୁଚି ଘରେ ବସି ବସି। ପୁଣି ବିଦ୍ୟା ମହାବିଦ୍ୟାଳୟ ବି ଯାଏଁ ଠିକ ହେଇପାରୁନି ଯେ ଭ‌ଉଁରି ବେଶୀ ମାନ୍ଦାହୀନ ଲାଗୁଛି ଘରେ ବସି ବସିକା।
ହଁ ହଁ ମୋର ବି ମଧ୍ୟ ଠିକ ହୋଇପାରି ନାହିଁ ମୋର ତ ଆପଣ ଯାହାହଲେ ପକେଇଚନ୍ତି ତା ପାଇଁ କାଗଜ ପତ୍ର କିନ୍ତୁ ମୁଁ ତ ପକାଇନାହିଁ ଜାଣିପାରୁନାହିଁ କଣ କରିବି।
ଆଜ୍ଞା। ହୋଉ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। କିଛି ଅସୁବିଧା ନାହିଁ। ଗୋଟେ ବର୍ଷ ରହିଗଲେ ବି ସେମିତି ଆଜ୍ଞା।
ମୁଁ କୋହୁଥିଲି ଅପେକ୍ଷାରେ ଅଛି ଯଦି କିଛି ହେବ ପଇସା ପତ୍ର ଦେଇକି ନହେଲେ ଆଉ କିଛି ଉପାୟ ନାହିଁ କଣ କରିହେବ ସେଇ ବେସରକାରୀ ବିଦ୍ୟାଳୟ ଦେଖିବାକୁ ପଡ଼ିବ।
ଆଜ୍ଞା। ରହିବ ଗୋଟେ ବର୍ଷ ରହିଲେ ବି ଆପଣଙ୍କର କିଛି ଆଗକୁ ଅସୁବିଧା ହବନି ଯେହେତୁ ଆପଣଙ୍କର ଏତେ ବି ବୟସ ହୋଇନାହିଁ ଯେ ଆପଣ ଗୋଟେ ବର୍ଷ ରହିଗଲେ ଆଗକୁ କିଛି ଅସୁବିଧା ହବ। ଆର ଆର ବର୍ଷଠୁ ବି ପାଠ ପଢା ଆରମ୍ଭ କଲେ ବି ଆପଣଙ୍କର ଠିକ୍ ସମୟରେ ଠିକ୍ ପାଠ ପଢା ଟିକେ ମଧ୍ୟ ସରି ଯାଇଥିବ।
ହଁ କିନ୍ତୁ ତାହା ବି ଠିକ କଥା ଆଉ ମତେ କିନ୍ତୁ ଅଠର ବର୍ଷ ହୋଗଲାଣିତ ଆଉ ଗୋ ଗୋଟେ ବର୍ଷ ଯାହା ହେଲେ ବି ନଷ୍ଟ କରିହବ ନାହିଁ ନା ତ ସେଥି ପ୍ରତି ବି ଚିନ୍ତା କରିବା ଦରକାର।
ତାହା ବି ସଠିକ୍ କଥା କହିଲେ।
ଆଉ ମୁଁ ଆଉ କଣ କରିପାରିବି ଯେହେତୁ ମୁଁ ଡେରିରେ ଟିକେ ବିଦ୍ୟାଳୟରେ ନାମ ଲେଖାଇଥିଲି ତ ସେ ଛି ନିଜକୁ ଦୋଷ ହେଉ କଣ ମାନିବି ଆଉ କଣ କରିବି।
ଆଜ୍ଞା ଆଜ୍ଞା। ହୋଉ ଛାଡନ୍ତୁ ସେ କଥା ନେଇ ଆପଣ ବ୍ୟସ୍ତ ହୁଅନ୍ତୁ ନାଇଁ। ଯାହା ବି ହୁଏ ଠାକୁରଙ୍କ ଭଲ ପାଇଁ କରନ୍ତି ପ୍ରାଣୀଙ୍କ ପାଇଁ ତ ଏଇଟା ଆପଣ ଜାଣିଚନ୍ତି ନିଶ୍ଚୟ। ଆପଣ ବେଶୀ କିଛି ବ୍ୟସ୍ତ ହୁଅନ୍ତୁନି ଆଉ ଯାହା ବି ହେଲେ ଠାକୁରଙ୍କ ନାମ ଜପିକି ଆଗକୁ ବଢନ୍ତୁ ଆଉ ନା କଣ କହୁଚନ୍ତି?
ହଁ ହଁ ମୁଁ ଆପଣଙ୍କ କଥା ବି ନିଶ୍ଚିନ୍ତ ଭାବେ ଧ୍ୟାନ ଦେବି ଆପଣ ଯାହା କହୁଚନ୍ତି। ତା ଏବେ ଠିକ୍ କଥା ଆଉ କଣ ଆଉ ଏବେ ବର୍ତ୍ତମାନ ଆପଣ ବୋଧେ ବ୍ୟାୟାମ କରିବାକୁ ଯାଉଛନ୍ତି ମତେ ମତେ ଲାଗୁଚି।
ନାଇଁ ଏବେ ତ କରିବି ନାହିଁ ଆଉ ଦୁଇ ଘଣ୍ଟା ପରେ କରିବି ଆଉ।
ହଉ ହଉ ଠିକ୍ ଅଛି ଠିକ୍ ଅଛି ଆପଣ ବହି ପଢିବେ କାମ କଲେଣି?
ଆଜ୍ଞା?
ବହି ପଢିବା ଯୋଉ ନୂତନ କାମ ଅଛି ଆପଣ ତ କଲେଣି?
ନାଇଁ ନାଇଁ ମୁଁ ସେଇଟା କରି ନାହିଁ।
ତାକୁ କେତେବେଳେ କରିବେ ଆପଣ ଭାବିଚନ୍ତି?
ହଁ କରିବା କରି ମାନେ ପୁରା କରିନାହିଁ ଅଧା ଅଧି ଚାଲିଚି ଏବେ। ବହୁତ ସମୟ ଲାଗୁଚି ଆଉ ବହୁତ ଧୈର୍ଯ୍ୟର ରଖିବାକୁ ପଡୁଛି ତ ତାକୁ ମୁଁ ଅଧା ଅଧି କରିସାରିଲିଣି।
ମାନେ କେତୋଟି ଦୁଇଟି ବହି କିଣିଚନ୍ତି ନା ଚାରୋଟି ବହି କିଣିଛନ୍ତି କେତୋଟି ସାରି ସାରିଚନ୍ତି?
ମୁଁ ଏକଟି ଦୁଇଟି ତିନୋଟି ପାଞ୍ଚଟି ବହି କିଣିକି ପଢା ସରିଗଲାଣି।
ଆପଣ ଏତେ ସବୁ ବହି ପଢି ସାରିଲେଣି ନା ପ୍ରୀତମ୍ ବନ୍ଧୁଙ୍କ ସହିତ କଥା ହଉଥିଲି ସେ ତିନୋଟି ସାରି ଆଉ ମୋର ତ ମାତ୍ର ଦୁଇଟି ସରିଛି ମୁଁ ଚେଷ୍ଟା କରୁଚି ସାରିବାକୁ।
ଆଜ୍ଞା ଆଜ୍ଞା ନାଇଁ ମୁଁ ବସି ବସିକି ସାରିଦେଲି। ପାଞ୍ଚଟି ଆଉ ଅଛି ପାଞ୍ଚଟି ଆଉ।
ପାଞ୍ଚଟି ନୁହଁ ଆଉ ଦଶଟି ଅଛି ଆପଣ ବୋଧେ ଭୁଲି ଯାଉଚନ୍ତି।
ଆଜ୍ଞା ଆଜ୍ଞା କ୍ଷମା କରିବେ ମୁଁ ତ କହିଥିଲି ଆପଣଙ୍କୁ ମୋର ସ୍ମରଣ ଶକ୍ତି ଟିକେ କମ୍ ବହୁତ କମ୍ ପଇସା କୁହାନ୍ତା କି?
ହଁ ହଁ ତା ବି ଠିକ୍ କଥା ବେସ୍ତ ହୁଅନ୍ତିନି ମୁଁ ଆପଣଙ୍କୁ ଆଉ ଦଶଟି ବହି ଯୋଗାଡ଼ କରି ଦେଇଦେବି ଆପଣ ତାକୁ ସାରିଦେବେ।
ଆଜ୍ଞା ଆଜ୍ଞା ନିଶ୍ଚୟ ବହୁତ ଭଲ ହବ ମୋ ପାଇଁ। ଯେହେତୁ ବସି ବସିକି କ୍ଲାନ୍ତ ଅନୁଭବ କରିବାଠୁ ଭଲ ଏଇ କାମରେ ଟିକେ ଆ ସମୟ ଅତିବାହ କରିଦେଲେ ବହୁତ୍ ଭଲ ଲାଗିବ।
ଠିକ୍ ଅଛି ଠିକ୍ ଅଛି ଆଉ ଆପଣଙ୍କର ଅନ୍ୟାନ୍ୟ କିଛି ନାହିଁ ବର୍ଷା ଦିନରେ ବୁଲିବାକୁ
ବୁଲିବ କୁଆଡୁ? ଏ ତ ବ୍ୟାୟାମ କରିବାକୁ ବାହାରକୁ ଯେ ଯାଇ ହଉନି ଯେଉଭଳି ବର୍ଷା ହେଉଛି। ଆଉ କୁଆଡେ କଣ ଯିବ ଯାହାବି କୁଆଡେ ଟିକେ ଇଚ୍ଛା ମୁଁ କରୁଚି ଭ୍ରମଣ କରିବା ପାଇଁ ଏ ବର୍ଷା ଯୋଗୁଁ ମୋର ସବୁ ମନ ମରି ଯାଉଛି। ଯାହାବି ବୁଲି ବି ଭାବୁଛି ବର୍ଷା ଦିନ ପରେ ହିଁ ବୁଲି ହବ।
ହଉ ହଉ ମନ ଦୁଃଖ ଆପଣ ଟିକେ ଅଭ୍ୟାସ ବଦଳାନ୍ତୁ।
ଆଜ୍ଞା ଆଜ୍ଞା।
ହଉ ଛାଡନ୍ତୁ ଆପଣ ଯାଆନ୍ତୁ ଏବେ ମୁଁ ଆପଣଙ୍କୁ କହିବି ଯେତେବେଳେ ସମୟ ହବ ଏବେ ତ ଆଉ ସମୟ ହେବ ନାଇଁ ଯେହେତୁ ମୁଁ ଯାଉଛି ତ ଆପଣଙ୍କୁ କହିବି ପରେ ଏବେ ମୁଁ ବିଶ୍ରାମ କରିବାକୁ ଯାଉଛି ଆପଣ ଯାଆନ୍ତୁ।
ଆଜ୍ଞା ଆଜ୍ଞା ଠିକ ଅଛି କହିବା ଆପଣ ଠିକ ଅଛି ଜୟ ଜଗନ୍ନାଥ।
ହଁ ହଁ ବନ୍ଧୁ ଜୟ ଜଗନ୍ନାଥ ଆପଣଙ୍କ ଦିନ ସୁଭମୟ ହଉ।